ହାଲୋ।
ହାଲୋ।
ହାଲୋ ହଁ ମାନେ ମାନେ ମୁଁ ତମ ଶୁଗାଯାଉଛି।
ହାଲୋ ହଁ ହଁ ତ ମୁ ଶୁଭ ଯାଉଛି? ହଁ ଆପଣଙ୍କ ଶବ୍ଦ ମତେ ପୁରା କ୍ଲିଅର ଶୁଭା କିଲିଅର ଶୁଭା ଯାଉଛି। ଆଜ୍ଞା ଆପଣଙ୍କୁ ମୋ ଶବ୍ଦ ଶୁଭା ଯାଉଛି ତ ଆଜ୍ଞା।
ଆଜ୍ଞା ପରେ କିଲିଅର।
ଆଜ୍ଞା। ଆଉ ଆପଣ ଆଜ୍ଞା ଆଜ୍ଞା ଆପଣ ରଥଯାତ୍ରାରେ ପୁରୀ ଯାଉ ଛନ୍ତି କି ନାହିଁ?
ମୁଁ ଆଗ ମୁଁ ମାନେ ମୁଁ ଗତ ବର୍ଷ ଯାଇଥିଲି ଏ ବର୍ଷ ଭାବୁଛି ଯିବି ନାହିଁ। ମୁଁ ଗତ ବର୍ଷ ଯାଇଥିଲି ମୁଁ ଯାଇକି ବୁଲିି ମୁଁ ଆକ୍ଚୁଆଲି ଗତ ବର୍ଷ ମୋ ଜଣେ ଅଙ୍କଲ ହେବେ ତାଙ୍କ ଘରେ ରଇଥିଲି ଚାରିଦିନ। ତ ମୋର କାମ କରିବାକୁ ଭଲ ଲାଗେ କିନ୍ତୁ ମୋର ଆଉ ଇଚ୍ଛା ନାହିଁ କାମ କରିବା
କଣ କାମ କରିବାକୁ ପଡିଲା?
ଏ ଏ କାମ ମାନେ ତାଙ୍କର ଆକ୍ଚୁଆଲି ଘରେ ତାଙ୍କର ଭୋଜି ଫୋଜି କରନ୍ତି ହେଲା। ମାନେ ଖାଇଆକୁ ଦବ ଲୋକମାନଙ୍କୁ ବ୍ରାହ୍ମଣ ମାନଙ୍କୁ ତ ସିଏ ରୋଷେଇରେ ସାହାଯ୍ୟ କର ଟେକାଟେକି କର ବୁହା ବୁହି କର। ସବୁ ସଉଦାପତ୍ର ଆଣ ସିଏ ଝାମେଲା ତ ଏଥରକ ତ ମୋର ଆଉ ଇଚ୍ଛା ନାଈଁ ମୁଁ ଥରେ ଯିବାକୁ ସବୁ
ଆଜ୍ଞା।
ନା ନା ଡର ନାହିଁ ଯେ ଇଚ୍ଛା ନାହିଁ ଗଲା ବେଳକୁ ମୋର ଏଇ କାମ ମୁଁ ମୁଁ ଏବେ ଯୋଉ କାମ କ ପାଇଁ ଷ୍ଟାର୍ଟ କରିଛି ମୋର ପାଠ ପଢା କାମ।
ଆଜ୍ଞା ଆଜ୍ଞା।
ଆ କଣ କହୁଛି ତ ମୋ ସେ କାମରେ ମତେ କିଛି ସଂଖ୍ୟା ମିଳୁଛି ପଇସା ତ ମୁଁ ସେଇ ହବନି।
ଆଜ୍ଞା। ଠିକ କଥା ଠିକ କଥା ଯୋଉଠି ପରିଶ୍ରମ କରିକି ଆଜ୍ଞା। ଯେତେବେଳେ ଖାଲି ଥିବେ ସେତେବେଳେ ଅଲଗା କଥା। ଆଜ୍ଞା। ଆପଣ ଯାଇକି ଆସିିଚ ନା
ସେ
ତାଙ୍କ ଘରକୁ କାହିଁକି ଯିବି, ଅଙ୍କଲ ଘରକୁ ଏମିତି ହେଇପାରିବନି ପୁରୀ
ସେ ଅଙ୍କଲ
ଆପଣ ଆପଣ ବୋଧେ ବୋହୁତ୍ ଅଙ୍କଲ ପ୍ରେମୀ ମଣିଷ? ସବୁ ଅଙ୍କଲ ମାନଙ୍କ ଆପଣଙ୍କ ପସନ୍ଦ ନା?
ସମସ୍ତଙ୍କେ ମିଶିଯାଏ ଅଙ୍କଲ ବୁଢା ସେ ଟୋକା ସମସ୍ତଙ୍କ ମୁଁ ମିସିଜାଏ ମତେ ମତେ ଲାଜ ଲାଗେନି।
ଆଣ୍ଟି ମାନଙ୍କ ବି ସହିତ ସହିତ ବି ମିଶି ଯାଉଥିବେ ତାହେଲେ?
ଟି ମାଉସୀ ଆଣ୍ଟି ମାଉସୀ ସବୁ।
ଆଚ୍ଛା। ଆପଣ ତାହେଲେ ବୋହୁତ୍ ମିଶାଳିଆ ପିଲା?
ହଁ ମୁଁ ପା ମସିଙ୍ଗିପିଲା ମୁଁ ସମସ୍ତେ ମି ମୁଁ ଯେମିତି ଆପଣଙ୍କ ସହ ମିିସିଲି ସେମିତି।
ଆଜ୍ଞା ଆଜ୍ଞା। ଆଉପଣଙ୍କୁ ଦେଖିଲେ ଜଣା ପଡୁଛି ଆପଣ ବୋହୁତ୍ ମିଶାଳିଆ। ଆଉ ଆପ ଆପଣ ଏଥର ତାହଲେ ପୁରୀ ଯିବାଟା କ୍ୟାନସେଲ୍ ହେଇଗଲା? ଆପଣ କେତେ ଥର ଯାଇଛନ୍ତି ରଥଯାତ୍ରାରେ?
ମୁଁ ପ୍ରଥମ ମୁଁ ଗତ ବର୍ଷ ପ୍ରଥମ ଥର ପାଇଁ ଗଲି।
ଆଚ୍ଛା। ଆପଣ ତାହଲେ ପ୍ରଥମ ଥର ଗଲେ। ମୁଁ ଗୋଟେ ବର୍ଷ ଯାଇଥିଲି ଛୋଟବେେଳେ। ଛୋଟବେଳେ ନାଇଁ ଏତେ ବି ଛୋଟ ହେଇନଥିଲି। ଏଇ ବୋଧେ ମତେ ଲାଗୁଛି କୋରୋନା ପୂର୍ବରୁ ଆଉ। ହଁ ଯାଇଥିଲି ତ ମୁଁ ମୋ ମାମା ଆଉ ମୋ ଆଈ ଆଉ ଅଜା ଯାଇଥିଲୁ। ଚାରି ଜଣ ଆମେ ଯାଇଥିଲୁ। ତ କଣ ହେଲା ନା ଏମିତି ଭିଡ ଭିତରେ ମୋ ଅଜା ଆଇ ଗୋଟେ ଗୋଟେ ପଟେ ରହିଗଲେ। ଆଉ ମୋର ମୋ ମାମାର ଗୋଟେ ପଟେ ରହିଗଲୁ।
ଆରେ ହେ, ତାପରେ
ତାପରେ ସେଇଠୁ, ମୋ ମାମାର ମୋର ଯେହେତୁ ଥିଲୁ, ତ ଆମେ ତ ପଳେଇ ଆସିଥାନ୍ତୁ। କିନ୍ତୁ ଯେହେତୁ ଅଜା ଆଇ ଥିଲେ, ତାଙ୍କ ପାଖରେ ଫୋନ୍ ଥିଲା, କିନ୍ତୁ ସେ ଫୋନ୍ ଟାକୁ ସୁଇଜ୍ଅପ କରିଦେଇଥିଲେ। ତାପରେ ସେ ଆଉ ଖୋଲି ପାରୁନାହାନ୍ତି ସେ ସୁଇଚ୍ ଅଫ୍ କରିଦେଇଛନ୍ତି ଆଉ ଖୋଲି ପାରୁନାହାନ୍ତି। ସେଇଠି ଗୋଟେ ପୋଲିସ୍, ଏମିତି ଖୋଜି ଖୋଜି, ପୁରା ସନ୍ଧ୍ୟା ହେଇଗଲା ଲାଷ୍ଟ ର ବାହାରିଲୁ କି ଆମେ ପଳେଇ ଆସିବୁ। ଯେହେତୁ ସେ ଦି ଜଣ ଥିଲେ। ସି ଦେଖି ନେବେ ନା ସେଇଠି, ରହିଯିବେ କାଳେ, ତମ ଯେ ତ ଡେରି ରାତି ହେଇଗଲା, ମୋ ମାମା ଡରିଗଲା। ତାପରେ ସେଇଠୁ ମୋ ଅ ଜା ଆଇ, ଗୋଟେ ପୋଲିସ୍ ପାଖକୁ ଯାଇଥିଲେ କହିଲେ କି ଆଉ ପୁଅ ଟିକେ ଫିଟେଇ ଦେ ଆଉ ଆମ ଝିଅକୁ କଲ୍ କରିବେ। ଦେନ୍, ସେତେବେଳେ କଲ୍ ଲଗେଇଲା ପରେ, ଆମେ ଯାଇକି ବସ୍ ଷ୍ଟାଣ୍ଡ ରେ ଦେଖାହେଲୁ। ତ ସେବେଠାରୁ ଗୋଟେ ରହିଯାଇଛି ରଥଯାତ୍ରାରେ, ଏମିତି ଗୋଟେ ହେଇଥିଲା ବୋଲି ଆଉ।
ହଁ।
ଆଉ, ଆଉ ଗୋଟେ ଥର ମୁଁ ଯାଇଥିଲି, ତ ମୁଁ ହଜି ଯାଇଥାନ୍ତି। କିନ୍ତୁ ମୁଁ କଣ କରେ ଆ ନାଇଁ ସେଇ ଯୋଉ ଭିଡରେ, ଭିଡରେ ଏମିତି ଦଳା ଚକଡା ହୁଅନ୍ତିନି କି, ତ ସେମିତି ଟିକେ ହେଇଗଲା ବୋହୁତ୍ ଭିଡରେ, ସେ ରସି ମୁଁ ଧରି ଥିଲି, ଟାଣୁଥିଲି ଦେଖିଲା ବେଳକୁ, କଣ ହେଲା ନା, ମୋ ମାମା ସିଆଡେ ପଳେଇଲା ମୁଁ ଇଆଡେ ରହିଗଲି। ଆଉ ତା ଭାଗ୍ୟ ଭଲ କି ମୁଁ ମୋ ମାମାଙ୍କର ଓନିକୁ ଧରି ଦେଇେଥିଲି। ସେଇଥିରେ ପୁରା ଟାଣି, ଟାଣି, ଟାଣି ପଳେଇଲି। ନହେଲେ ନାହିଁ ମୁଁ ବି ଅଲଗା ହେଇ ହେଇଥାନ୍ତି ଆଉ। ମୁଁ ଅଲଗା ହେଇଥିଲେ ମୋ ମାମା ମତେ ସବୁ ଶିଖେଇଥିଲେ କି ଗୋଟେ ପୋଲିସ୍ ପାଖକୁ ଯିବୁ ହାରି ଆଉ ମତେ କଲ୍ ଲଗେଇବୁ। ତ ବେଶୀ କିଛି ହେଇନଥାନ୍ତା ମୋ ପାଇ ହେଇଥାନ୍ତି ଖାଲି ମତେ ଟିକେ ସାହସ ଦରକାର ଥିଲା ମୁଁ ଯାଇକି ସେ ଅଙ୍କଲ କୁ କହିଥାନ୍ତି ପୋଲିସ ଅଙ୍କଲ କୁ ଆଉ ଟିକେ ମୋ ଘରକୁ କଲ ଲଗେଇ ଦିଅନ୍ତୁ ମୁଁ ହଜି ଯାଇଛି।
ଆରେ ଭାଇ।
ଆଉ କଣ କହିବି ଆଉ ଗୋଟେ ମୋର ପୁରୀର ସବୁବେଳେ ଗଲା ବେଳେ ଗୋଟେ କାହାଣୀ ହେଇଯାଉଛି ଆଉ ଏଥରକ ଯାଇଥିଲି ପୁରୀ। ଗୋଟେ ପୂର୍ଣ୍ଣିମା କଣ ଥିଲା ପଡିଥିଲା ତ ଏତେ ଭିଡ ଏତେ ଭିଡ ଆମେ ବୋଧେ ନ ମାନେ ଭିତରକୁ ଭିତରକୁ ଯିବା ପାଇଁ ଲାଇନ୍ ଲାଗି ଲଗେଇଲୁ ପହଞ୍ଚିଲୁ ସେଲ ଭିତରେ ଗୋଟେ ବଳେ। ଭାବୁଥାନ୍ତୁ ସେଦିନ ଆଜ୍ଞା। କେତେ ଭିଡ ହେଇଥିବ ସେଦିନ ଭାବୁଥାନନ୍ତୁ ତାହେଲେ ମାନେ ଆମେ ସେ ଯୋଉ ଲାଇନ୍ ବି ଭିତରେ ସେ ଗରମ ଭିତରେ ଆମେ ଦିଘଣ୍ଟା ଠିଆ ହେଇଛୁ କାରଣ ପହଡ ପଡିଗଲା। ତାପରେ ଲୋକ ଯେମିତି ପହଡ ଖୋଲିଲା ଲୋକ ଏମିତି ଗଲେ ଆମେ ତିନି ଜଣ ସାଙ୍ଗ ଯାଇଥିଲୁ ଦି ଗୋଟେ ମୋ ସାଙ୍ଗ ପୁରୀର ତା ଘରକୁ ହିଁ ଯାଇଥିଲୁ ଆମେ ଆଉ ଦି ଜଣ ଆମେ ଏଇଠୁ ଯାଇଥିଲୁ ଆମ ଘର ପାଖରୁ ତ କଣ ହେଲାନା ଯେତେବେଳେ ଲାଇନ୍ ଟା ଗଲା ଆମେ ମଝିରେ ଠିଆଇଥିଲୁ ନା ଏପଟେ ଥିଲୁ ନା ସେପଟେ ଥିଲୁ ଏମ ଲାଇନ୍ ହେଇଯାଇଥିଲା ଯେତେବେଳେ ପହନ ଟା ଫିଟିଲା ସବୁ ଲାଇନ୍ ଗଲେ ମାନେ ମତେ ଲାଗୁଛି ସେ ଯୋଉ ମଝିରେ ଗୋଟେ ବାଡ ଥିଲା ମତେ ସେଇଠି ଚାପି ଦେଇକି ମାରି ଦେଇଥାନ୍ତେ। ଯଦି ମୁଁ ମୋ ସାଙ୍ଗମାନଙ୍କ ଠାରୁ ଅଲଗା ନ ହେଇକି ପଳେଇ ନଥାନ୍ତି ଆଉ ଗୋଟେ ପଟେ। ତ ମୁଁ ଆଗ ମୋ ଜୀବନକୁ ଦେ ଦେଖିଲି ମୁଁ କହିଲି ଯାହା ହଉ ଯୋଉ ପଟେ ଯାଉଚି ଯାଉ ମୁଁ ପୁରା ହଜିଯାଇ ପଛେ କିନ୍ତୁ ଭାଇ ମୁ ଜୀବନ ଆଗ ବଞ୍ଚି ଯାଉ ନହେଲେ ମୁଁ ସେଇଠି ଚାପ ହେଇକି ମରିଯାଇଥାନ୍ତି। ତ ତାପରେ ପୁଣି ଭିତରକୁ ଯିବାକୁ ଆହୁରି ଆଜ୍ଞା।
ଆପଣ ସେମିତି କିଛି ହବନାହିଁ ଆପଣ କୁହନ୍ତୁନି ଆପଣ ଆଉ କିଛି କୁହନ୍ତୁ।
ଆଜ୍ଞା ଆଜ୍ଞା ତାପରେ ସେଠୁ ଭିତରକୁ ଗଲେ ଭିତରେ ବି ଆହୁରି ଭିଡ। ଗୋଡ ଉଁ ଗୋଡ ଉଁ ମାନେ ପୁରା ଚକଡି ଦଉଥିଲେ ଲୋକମାନେ। ତାପରେ ମୁଁ ଭାବିଲି କି ଆଉ ମୋ ମାମା ଆସିଥିଲେ ବହୁତ କଷ୍ଟ ପାଇଥାନ୍ତା। ତ ଭଲ ହେଇଛି ସେ ଆସିନି ତା ଆଜ୍ଞା ଆଜ୍ଞା ମା କିଛି ଦିନି ତଳେ ହିଁ ଯାଇକି ଆସିଥିଲା ଆଉ ମୋ ଆାମା ଯେବେ ଆସିଥିଲା ପୁରା ଫାଙ୍କା ଥିଲା ପୁରା ଦେ ଦେଖିକି ପୁରା ଭଲସେ ଦର୍ଶନ କରିକି ଆସିଥିଲା ଆଉ ଆ ମୁଁ ଯୋଉଦିନ ଯାଇଥିଲି ସେଦିନ ପୁରା ଭିତରକୁ ଛାଡୁଥିଲେ ପୁର ପାଖକୁ। ତ ସେଇଟା ବି ଗୋଟେ ଖୁସି ଲାଗିଲା ଆସିଆ ର କିଛି ଗୋଟେ ମୂଲ୍ୟ ରହିଲା।
ଓହୋ ମୁଁ ତ ଯାଇଥିଲି ଲାଷ୍ଟେ ଟାଇମ୍ ମାନେ ମୁଁ ଜାଇଥିଲି ପ୍ଲସ ଟୁ ପରେ ହେଲା ଶୁଣ ମାନେ ଆସିଲା ଯାଇଥିଲା ଆମେ ତିିନ ଜଣ ସାଙ୍ଗ ତିନିଜଣ ମୁଁ ଥିଲିବୋଲି ମୁ ମୋ ସାଙ୍ଗ କି ହିନ୍ତୁ ଜାଣିଲେ ଯେ ପଠାଣ।
ଏ ହେ ସିଏ ମନ୍ଦିର ଭିତରକୁ ପଶିଲେ?
ଶୁଣୁ ହେଲା ଆମେ ଫ୍ଲାଙ୍କଳି ଶୁଣ ହେଲା ଆମେ ତ ଆମକୁ ସବୁଥିରୁ ମନା କଲେ ଆ ଘରେ ମନା କଲେ ସ ମନା କଲେ କି ତୁ ନେ କିନ୍ତୁ ତାଙ୍କୁ ନେଏନି ମାନେ ସାଙ୍ଗକୁ ନେନି ଯେହେତୁ ସେ ପଠାମ ସେ ତ ଭଲ ନୁହଁ ହେଲା ମୁଁ କିଛି କହିଲି ମୁଁ କି ତାଙ୍କୁ ମୁଁ ନେବିନି ତ ଯେ ଆମ ଭକ୍ତ ସାଲବେଗ ସିଏ ତ ପଠାଣ ଥିଲେ।
ଆଜ୍ଞା।
ସିଏ ବି ତ ସେ ଧରାକ ସିଏ ସିଏ ବି ତ ଆମର ମହାପ୍ରଭୁଙ୍କୁ ସେବା କରଥିଲେ ତ ମୁଁ କ କହିଲି କି ମୁଁ ତାଙ୍କୁ କଇଲି କି ଆପଣ ସେ ବେକରୁ ଆପଣଙ୍କ ସେ ଯୋଉ କଳା ଫିତା କୁ ବାହାର କରିଦିଅନ୍ତୁ ସେ ବାହାର କରିଦେଲା। ହାତରେ ବି କଣ ଟା ଫିତା ସେ ବାହାର କରିଦେଲା ତ ଲୋକ କି ଜାଣି ହେଲେନି ତାମେ ଏ ଚ ଆକ୍ଚୋଲି ମୋ ଅଛି ମାନେ ମୋ ଅଛି ହିନ୍ଦୁ ସାଙ୍ଗ ଜଣଙ୍କ ହେବେ। ତାଙ୍କର ଭ୍ରାତ ସେଠିକାରେ ଅଛନ୍ତି ମୁଖ୍ୟ କାର୍ଯ୍ୟାଳୟରେ ସୁପରଭାଇଜର
ଆଜ୍ଞା।
ତ ସିଏ ଆମକୁ ବିନା ଲାଇନରେ ନେଇଗଲେ ତ ଆମେ ତ ଆଗ ସେ ମୋ ମାନେ ମୋ ସେ ପଠାଣ ସାଙ୍ଗରେ ମନା କଲେ କି ନାଇଁ ମୁଁ ଯିବିନି ତମେ ଯା ଆମ କହିଲ ତୁ ଆସେ କିଛି ହବନି ଆଉ ତୁ ତ ଆସଚୁହାରି ତ ତ ଏମିତି ସେମିତି କି ଠାକୁର କହି କ କହିବେନି କି ପଠଣା ମାନେ ଆସନ୍ତି ତ ତମେ ଆସ ତ ସବୁ ଲୋକ ତ ଆଇଁଷ ଖାଇକି ଯାଉଛନ୍ତି।
ଆଜ୍ଞା।
କିି ସେ ମାନେ ନାହିଁ ଯେ ପଠାଣ ଆସିବେନ ହିନ୍ଦୁ ଖାଲି ଆସିବେ ଠାକୁର ଗୋଟେ। ତ ତାକୁ ନେଇକି ଗଲୁ ହଁ ତାକୁ ନେଇ ଗଲୁ ସିଏ ତ ଦେଖିଲା ପରେ ସେଠି କାନ୍ଦି ପକେଇଲା। ସେ କହୁଛି ଭାଇ ପ୍ରଥମ ଥର ମୁଁ ହିନ୍ଦୁ ଠାକୁରଙ୍କୁ ଏତେ ପାଖରୁ ଦେଖୁଛି ମାନେ ଆମେ ପୁରା ପାଖକୁ ଯାଇଥିଲୁ। ମାନେ କୁହିବାକୁଗଲେ ଜଗାର ପାଞ୍ଚ ମିଟର ଦୂରୁରୁରେ ଆମେ ଥିଲୁ ମାନେ ପୁରସେ ମାନେ ସେ ଲୋକ ପୂଜା କରନ୍ତିନି ମାନେ ସେ ଜଉ ମାନେ ସେ ଯଉ ଆମର ନନା ମାନେ ତାଙ୍କ ପାଖରେ ପା ଥିଲୁ କଣ ସୋ ପୁଣୀ ତାଙ୍କର ମାନେ ଦେଖ ମାନେ ମାନେ ମାନେ ଯେବେ ସାଙ୍ଗରେ ଯିଏ ହେବେ ତାଙ୍କର ଭାଇ ସେ ସେଠିକାର ମାନେ ମେ ଥିଲେ ନା ସୁପରଭାଇଜର ତ ତାଙ୍କୁ କିଛି ମନା କଲେନି ତଆମେ ଡାଇରେକ୍ଟ ପଶିଗଲୁ। ପୁରା ପାଖେରେ ମୋ ସାଙ୍ଗ ଯାଇ କାନ୍ଦିଲା କହିଲା ଭାଇ ମୁଁ ପ୍ରଥମ ଥର ଆସିଛି
ତାଙ୍କୁ ଏତେ ବଡ଼ ସୌଭାଗ୍ୟ ମିଳିଲା ସି ପୁରା ପାଖକୁ ଗଲେ ପଠାଣ ହେଇକିବି।
ଆଜ୍ଞା ପଠାଣ ହେଇକି ସେ ପାଖକୁ ଗଲେ ତ ଆପଣ ଭାବନ୍ତୁ ଯୋଉ ଲୋକ କୁହନ୍ତି କି ପଠାଣ ଯାଆନ୍ତିନି ଆପଣ ଆଇଁଷଖାଇଲେ ଯାଆନ୍ତିନି ସେମିତି ଆଜ୍ଞା ମିଛ। ଠାକୁର ଗୋଟେ ତମେ ଯେବେଗଲେ ଠାକୁର ଆପଣେଇ ନେବେ ଲୋକ ତ ଯାଇକି ଆସିକି ତାପରେ ଖାଉଛନ୍ତି ଚିକେନ ମଟନ୍ ଖାଇକି ବାହାରେ ଆସ
ଆଜ୍ଞା ଆଜ୍ଞା ମୁଁ ତ ନିଜେ ଖାଇଛି ମୁଁ ଆଉ କଣ କରିବି ଅଭଢା ଖାଇସାରିଲା ପରେ ମୁଁ ଯାଇକି ସାଙ୍ଗ ଘରେ ଚିକେନ୍ ବିରିୟାନୀ ଖାଇଦେଲି। ତାପରେ ମୁଁ ପଚାରିଲି ଆରେ ମୁଁ କଣ ଏଇଟା ଖାଇଦେଲି ନା ଅଭଢା ଖାଇକି ଖାଇପାରିବ ତମେ ଚିକେନ୍ ମଟନ କିନ୍ତୁ ଚିକେନ୍ ମଟ ନ ଖାଇକି ଅଭଢା ଖାଇପାରିବନି।
ହଁ ଏଇଟା ମୁଁ ଜାଣିଛି ତାପରେ ଆକ୍ଚୁଆଲୀ ପୁରୀ ହେଲା। ଆସିଲା ପରେ ଆମେ ଯଗା ଦର୍ଶନ କଲା ପରେ ଆ ପରେ ଗୋଟେ ହୋଟେଲ ଅଛି ଚିକେନ୍ ହଉଛି ଚିକେନ୍ ଝୋଳକୁ ଭାତ ଖାଇଲୁ।
ଆଜ୍ଞା ଆପଣ ଯାହା ପୁଣ୍ୟ କରିଥିଲେ ଆଜ୍ଞା।
ପୁରା ପାପ ହେଇଗଲା ତାପରେ ତ ବିଚ ଗଲୁ। ବିଚ ରେ ତ ବିଶେଷ କରି ଆମେ ଗଲୁ ଚାରିଟାରେ ସେଇଠି ଆମେ ଗଲୁ ଗୋଟେରେ ବାହାରିଲୁ ଚାରଟାରେ।
ଆଜ୍ଞା ହାଁ।
କା ଗଧେଇଲୁ ମାନେ ଆପରେ ମାନେ ମାନେ ମାନେ ପୁରା ତ ଗଲୁ ପୁରା ଭିତରେ ଭିତରେ ପଶିକି ପୁରା ମଝି ପୁରା ମଝି ସମୁଦ୍ର।
ଆପଣ କାହିଁ ଏତେ ଭିତରକୁ ପସିଲେ ଆପଣଙ୍କୁ କଣ ଡର ଲାଗେନି ପାଣି କୁ?
ପାଣି ମୋ ଡରଇବା କୋଉଥିପାଇଁ ମୋ ଡର ନାହିଁ। ପାଣିରେ ମୁଁ କିଛି ଡରେନି।
ଏବେ ନାହିଁ ଏତେ ମଝି ସମୁଦ୍ରକୁୁ ଯିବାର କୌଣସି ଆବଶ୍ୟକତା ନଥିଲା।
ଆଗ୍ ସିଏ ଆମର ଯଉ ଦୌଡ଼ି ଲାଗିଥିଲା ସେ ଦୌଡି ସହାୟତାରେ ମୁଁ ଧରି ଦେଇଥିଲି। ତ ସେ ଲହରୀରେ ସେ ଯୁଆଡ଼େ ଯାଉଥିଲା ମୁଁ ତା ପଛେ ପଛେ ଯାଉଥିଲି ଆଉ।
ଆଜ୍ଞା ଆଜ୍ଞା ଦୌଡ଼ି ଲାଗିଥିଲା ତାହେଲେ ତାହେଲେ ଠିକ୍ ଅଛି।
ଦୈାଡ଼ି ବା ମାନେ ମୁଁ ବା ଗୋଲଡେନ୍ ବିଚ୍ ଯାଇଥିଲି ଗୋଲଡେନ୍ ବିଚ୍ ରେ ଦୈାଡିବା କୁ ବେଶି ଲାଗେ ଗୀ ବନା ହଉ ଶୁଣନ୍ତୁ ମୁଁ ଯାଉଛି ମୋର ଟିକେ ଆଜ୍ଞା ଆଜ୍ଞା। ମୁଁ ଟିକେ ଖାଇବାକୁ ଯାଉଛି ମୋର ଟିକେ ଭୋକ ଜୋରେ ହେଲାଣି।
ଆଜ୍ଞା ଆଜ୍ଞା।
ଆଜ୍ଞା ଧନ୍ୟବାଦ।
ଧନ୍ୟବାଦ।